ହ୍ୟାଲୋ।
ହ୍ୟାଲୋ।
ହଁ।
କଣ କରୁଛ?
କଣ କରୁଛୁ?
ଏଇଟା ବସିଛି ଧୂପ ଧୂପି ଦେଇକିନା। ଚାହା ପିଇକି ବସିଛୁ ଆଉ।
ଆ ହଁ।
ହଁ କଣ କରୁଛ?
ମୁଁ ଏଇ ଆଜି ବର୍ଷା ଭାଗ ତ କହିଲେ ଟିକେ ପିଠା ଖାଇବା ପାଇଁ ପିଠା କରୁଛି ଆଉ।
କି ପିଠା?
ସୁୂଜି କାକରା।
ଓ ହୋ। ହୁଁ।
ଏଇ ସୁଜି କାକରା କରୁଛି ତମେ କର ନାଁ ନାଇଁ?
ଏଇ ପର୍ବପର୍ବାଣିୀ ପଇଲେ କରେ ଆଉ। ଏଇ ଅନ୍ୟ ବଳେ ହେଇତି କରେ କେତେବେଳେ କେମିତି ଯଦି କହିବ କରେ।
ହଁ।
ହଁ ସେଇ ଆଉ ଏ ସୁଜି ପିଠା ଚକୁଳି ପିଠା ଏଣ୍ଡୁରି ପିଠା। ଆଉ ମଣ୍ଡା ପିଠା ଆ ଆରିଶା ପିଠା
ଆରିସା ପିଠା ଟା କେମିତି କଣ କରୁଛ?
କୋଉ ପିଠା ଟା?
ଆରିସା।
ଆରିସା ପିଠା ପାଇଁ ହେଲେ ଚୂଲ୍ ଚାଉଳ ଟା ତମେ ବତୁରେଇଥିବ ଗୋଟେ ଦିନ ଆଗରୁ ହଉଛି ମାନେ ସାତ ଆଠ ଘଣ୍ଟା ବତୁରେଇବାକୁ ପଡ଼ିବ।
ହୁଁ।
ବତୁରେଇବ ତାକୁ ତା ପରଦିନ ହଉଚି କଣ ଚୁନା ଆ-ଆ କରିବ ଚୁନା ଟାକୁ କିନ୍ତୁ ଶୁଖିଲାକୁ ଦବନି ସେ ଏଁ ଚୁନା କରିବ ତାକୁ ଟିକେ ଢଙ୍କେଇ ଦବ ଗୋଟେ ଖଡ଼ା ଆଉ ଧୁଆ କପଡ଼ା ଢଙ୍କେଇ ଦବ ନହେଲେ ନାହିଁ ସେ କଣ ହବ କି ଶୁଖିଗଲେ ଆଉ ଏତେ ତମେ ଯେତେଅଳେ କର କିନ୍ତୁ ଗ୍ରାଇଣ୍ଡର ଧର କରି ଦେଇଚ ଚୁନା କରିଦେଇଚ ତାକୁ ହଉଚି ରଖିଆକୁ ପଡ଼ିବ ଟିକେ ଓଦାଳିଆ। ତାପରେ ତମେ ଗୁଡ଼ ହଉଚି ଗୋଟେ ମ ଇଏ ମାଣ୍ଡିଆ ଫାଣ୍ଡିଆ ରେ ଦବ ଦେଇକି ତାକୁ ହଉଚି କଣ କରିବା ହଉଚି ଦେଖିବ ଗୋଟେ ପା ଗୋଟେ ବେଲାରେ ପାଣି ଟିକେ ନେଇକି ଦେଖିବ। ହଉଚି କି ନାହିଁ ପାଗଟା ମାନେ ଟିକେ ହାଡ ହଉଚି କି ନାଇଁ ହେଲା ଆଳ ହୁଁ ତାର ଯେବିକା ଆମର ଉଖୁଡ଼ା କଛନ୍ତି ତା ଠାରୁ ଟିକେ ଆଉ ଟାଣେ ପାଗ। ଅ ଚୁନାକୁ ଗୋଳେଇବ। ଯଦି ଖସା ଦବ ଖସା ଧୁଆ ଖସା ରଖିଥିବ ତା ଦିହରୁ ଦିଟା ଦବ। ନହେଲେ ନାଇଁ ହୋଉଚି ହୁଁ ଯୋଉଛି ପିଠା ତାକୁ ଖଳି କରିଦେଇକି ସେ ଗୁଡ଼ରେ ଧ କିଲେ ଆମର ଚୁନା ହେଲା କିଲେ ଚାଉଳରେ ଆମକୁ କଣ ସାତଶ ପଚାଶ ଭଳିଆ ଗୁଡ଼ ଦରକାର। ଦରକାରେ ତାକୁ ହୁ ଚି ପାଗ ହେଇ ସାରିଲା ପରେ ଖଳି କରିସାରିଲା ପରେ ରଖିଦବ ଟିକେ ଥଣ୍ଡା ହବା ପାଇଁ ଛାଡ଼ି ଦବ। ତାପରେ ତେଲ କଡ଼େଇ ବସେଇବ ତେଲ କଡ଼େଇ ବସେଇକି ହୋଉଚି ଉଁ ସେଇ ଉଁ ତେଲ କଡ଼େଇ ବସେଇଥିବ ଇଆଡ଼େ ପିଠା ଗଢ଼ୁଥିବ। ଯଦି ହଉଚି ଖସା ଦେଇନଥିବ ଭିତରେ ତମେ କଣ କରିବ ନା ସେ ଖସାକୁ ହୋଉଚି ସେଇ ଉପରେ ଅଳ୍ପ ଅଳ୍ପ ଛିଞ୍ଚ ବେଶି ଚିଞ୍ଚିଲେ ପୋଡ଼ି ଯିବ। ଚିଞ୍ଚିକି ସେ ପିଠା ଗଢ଼ିବ ପିଠା ଗଢ଼ିକି ତାପରେ ଚେ ତେଲରେ ତାକୁ ଛାଙ୍କିବ ଛାଙ୍କିଲେ ହେଲା ଆଉ। ତମର ସେଇ ପ୍ରୋସେସରେ କର ନାଇଁ କି?
ନା ଆରିସା ପିଠାଟା ମୁ ଶିଖିନି।
ଆଁ?
ଆରିସା ପିଠାଟା ମୁ ଆଣିନି।
ଉଁ ହୁଁ।
ସେଇଥି ପାଇଁ ପଚାରିଲି ଆରିସା ପିଠାଟା କେ ମି କରାଯାଏ ମୁ ସେରା ସିଖିନି କେବେ ବି କରିନି ଆରିସା ପିଠା। କରେ ଯାହାର ଯାହାକୁ ଯିଏ ଜାଣିଚନ୍ତି ଡ଼ାକିଡିଏ ଯେ କରିଦିଅନ୍ତି ଆଉ ମୁଁ ନିଜେ କେବେ କରିନି। ଶିକିନି ତ ହେଟା ଆଉ ଆମର ଆଗରୁ କି
ମୁଁ ସେଇ ଅ କରିପାରୁନଥିଲି। ତାପରେ ଏଇ ଏଇ ଥରେ ଦି ଥର କଲିନି କି ହୋଉଚି ତ। ହଁ ଚେରୁ ଆମର ସେ ଦୋକାନରେ ନଡ଼ିଆ ବିକୁଥୁଲୁ ନା ନଡ଼ିଆ ଦିଟା ଟିକେ ଶୁଖିଲିଆ ହେଇଯାଇଥିଲା। ଶୁଖିଲା ହେଇଯାଇଥିଲା ଯଦି ସେଇଆକୁ ଆଣିଥିଲେ କହିଲେ ବର୍ଷା ପାଗ ତ ସୁଜି କାକରା ଦିଟା କରିଦେ ଆଉ। ସେଇଆ କୁ ଏ କୋରିକି ରଖିଥିନି ଖଳି ଖଳି କରିକି ରଖିଥିନି ତା ପିଠା ଗଢ଼ି ସାରିଚି ଖାଲି ଫାଙ୍କୁୁଛି ଆଉ।
ହୁଁ।
ହଁ।
ପୋଡ଼ପିଠା କରନ୍ତି ନା?
ଉଁ?
ପୋଡ଼ପିଠା କର କି ନାଇଁ?
ହୁଁ।
ପୋଡ଼ ପିଠାଟା କଣ ମାନେ ଯୋଉ ବିରି ଚାଉଳରେ କର ନା ଚାଉଳ ଯନ୍ତିକିିନା କର?
ମୁଁ ସେଇ ପିଠାଟା ବି ଖା ଆମର ଏଇଠି ନାହିଁନା ଚୁଲି ଖାଲି ଗ୍ୟାସ ରେ ଖାଲି ଜନ୍ତିକି କରନ୍ତି ବୋଲି ମୁଁ ଜାଣିଛି ଏଟା କେବେ କରିନି। କରିନି ଖାଲି ଏଇଠି ଜଣେ କରିଥିଲା ଆମର ପଡୋଶୀ ଜଣେ ସେ ଦେଇଥିଲା ଏମିତି କହୁଥିଲା ଏ ବର୍ଷ ଆଉ ଟିକେ ଆମର ଜଣେ ଭାଇ ଟିକେ ସେଇ ସଂକ୍ରାନ୍ତି ଦିନ ରଜ ସଂକ୍ରାନ୍ତି ଦିନ ଚାଲିଗଲା ବୋଲି ବିଷ୍ଣୁ ଭାଇଟା ଆଉ ମନ ଭଲ ଲାଗିଲାନା ଆଉ କଲିନି। ସେଇ ଯୋଉ ସିଜା ମୁୂଆଁ ପିଠା ଯୋଉ କୁହନ୍ତି ସେଇ ପିଠା ଟା କରଥିଲି ଆଉ।
ଓ ହଁ।
ଆମ ସେ କେବେ କରିନି ଆର କହୁଥିଲି କରିମି ବୋଲି ପିଠା ସେମିତି ସୁନାରେ କରେ। ଚାଉଳ ଚାଉଳ କୁ ଜନ୍ତିକି ତା ଦେହରେ କଣ ଅ, ହଉଛି ଆର ବର୍ଷ କେ-ଗୋଟେ କରିଥିଲି। ଏ ବର୍ଷ କିନ୍ତୁ କରିନି।
ହଁ, ହଁ
ହଁ।
କେମିତି କରିଥିଲେ? ତୋମେ କେମିତି କରି ଯାଇକି ଖର?
କଣ କହିଲ?
କହିଲି ପୋଡ ପିଠା ଟା କେମିତି କରିଥିଲେ?
ଏ କରଥିଲା ସେଇ ଚାଉଳକୁ ଅଁ, ମାନେ ଦେ-ଯୋଉ ଏଇ ଚୁନା କରିନଥି ନି, ଖାଲି ସେମିତି ପାଣି କରିକି ଗୁଣ୍ଡ କରି ଦେଇଥିନି। ତାକୁ ଜନ୍ତିଥିନି ସେ ପାଣିରେ ଅଳ୍ପ ଟିକେ ପାଣି ଦେଇଥିନି, କାରଣ ଚାଉଳ ଟା ପାଣି ହେଇଥିଲା ନା, ଆଉ ଚୁନା ହେଇନଥିଲା। ଚୁନା ହେଇଥିଲେ ଅଧିକ ପାଣି ଖାଇବ। ଆଉ ପାଣି ହେଇଥିଲେ ଅଳ୍ପ ପାଣି ଖାଇବ। ଅଳ୍ପ ପାଣି ଯଦି ଖାଇବ, ତେଣୁ ଅଳ୍ପ ଟିକେ ପାଣି ତା ଦେହରେ ଫୁଟେଇ ଦେଇଥିଲୁ କଣ ଖଣ୍ଡ ଖଣ୍ଡ ନଡ଼ିଆ କରିକି ଯୋଉ କୁଚେଇ ଦେଇଥିନି ଆଉ ଅଁ, ଯୋଉ କଣ ତ ଇଏ ବାଦାମ, କାଜୁ ତାକୁ ତା ଦେହରେ ପକେଇ ଦେଇଥିନି, ଗୁଡ ଅଳ୍ପ ପକେଇ ଦେଇଥିନି। ଆଉ ଲୁଣ ତ ଦବ, ତାକୁ ପକେଇବ ଅଳ୍ପ ଟିକେ ଲୁଣ ଦବ। ତାକୁ ସେଇଥିରେ ଜନ୍ତି ଦେଇଥିନି, ଜନ୍ତି ଦେଇ ସାରିଲା ପରେ ତାପରେ ଗୋଟେ ଏଇ ଏ ଯେ କନ୍ତି ପତର ଗୋଟେ ଚୁଲି ଯୋଉ କହନ୍ତି ଲୁହା କଢେଇ ଅଛି। ତା ଦେହରେ ପତର କିଛି ଦେଇକି ଆଗେ ଲୁଣ ଟିକେ ଦେଇଦେନି, ତାପରେ ପତର ଥୋଇ ଦେଇକି ଏ ସେ ପିଠାକୁ ଢାଳିଦେନି। ଢାଳିଦେନି ସେ ପିଠ ଯୋ କଣ ତି ଲୁଣ ଟା କଣ କି ତାପରେ ଇଏ ହେଇଯିବ ବୋଲି ଗୋଟ ଥାଳିଆ ବି ଥୋଇନି। ଦି ତିନିଟା ପତ୍ର ବି ଥୋଇଦେନି ଲୁଣ ଯିବି ତା ଦେହରେ ପଶିବନି। ଜନ୍ତି ଦେଲା ଠାରୁ ଆଉ କଣ ପାଣିଚିଆ ହେଇଛି ଯିଏ ବୋଇଯିବ। ଲୁଣ ଟିକେ ଥୁଆ ହବ ତା ଦେହରେ ଅ, ସେଇ ପତ୍ରରେ କଦଳୀ ପତ୍ର ଦେଇ ଦେଇ ଦେଇକି ମାନେ ଶାଳୁଆ ପତ୍ର। ଅ, ଦେଇ ଦେଇ ଦେଇକି ଆମର ଇଆଡେ ବି ଏଇ ଯୋଉ ଖଲି ଉଁ, ଶାଳୁଆ ଖଲି କଞ୍ଚା ମିଳେ। ଦି ତିନିଟା ଥୋଇ ଦେଇକି ତାପରେ ପିଠାଟା ଢାଳି ଦେଇକି ପୁରା ସିମ୍ କରିଦେନି ଗ୍ୟାସ ଆଉ।
ହୁଁ।
ଆମ ଚୁଲି ଫୁଲି ଏଠି ନାଇଁ, ଏଠି କାଠ ଜାଳ ଭଉତୁ ରେଟ୍ ବୋଲି ଏଠି ଚୁଲି ନାହିଁ, ଜଙ୍ଗଲ ଫଙ୍ଗଲ ଏରିଆ ନୁହଁ ତ ସେଇଥିପାଇଁ ଆଉ।
ହୁଁ ମାନେ ଗ୍ୟାସ୍ ରେ କରିଥିଲ?
କଣ କହିଲ?
ହେଲେ ଗ୍ୟାସ୍ ରେ କରିଥିଲ?
ହଁ ଛୋଟ ଆମେ ବଡ଼ ବେଶୀ ପରିବାର ତ ନୁହେଁ, ଛୋ ଟ ଚାରି ଜଣ ଲୋକ। କେତେ ଛୁଆ ଦି ଜଣ ଆଉ ଆମେ ଦି ଜଣ। ଆଉ ଛୋଟ ହଉଚି ଏଁ ଛୋଟ ଟେ କରିଥିଲି ଆଉ।
ଅଁ, ହଁ।
ସେ ଛୋଟଟେ ଜନ୍ତା ହେଇଛି ଶୀଘ୍ର ହେଇଯିବନିକି।
ହୁଁ।
ଶୀଘ୍ର ହେଇଗଲା ଆଉ।
ସେ ଯୋଉ ବିରି ଚାଉଳରେ କରନ୍ତି ତ, ମୁଁ ହେଇଟା ମୁଁ କହିଲି ବିରି ଚାଉଳରେ କେମିତି ମାନେ ହେଟା କଞ୍ଚା କରିବ ନା ଘେରା ଆଉ ଜନ୍ତି ହବ କି, ବିରି ଚାଉଳଟା ଜନ୍ତି ହବନି।
ନା।
ସେଇଟା କଣ ହବ ଟାଇମ୍ ଲାଗିବ।
ହଁ ସେଟା ଚୁଲିରେ ନାମ ହଉଛି ବଡ ଯା ସେ ତାର ଅ କରେ ଏଇ କଅନ୍ତି ଖାଲି ବିରି ଚାଉଳରେ ଖାଲି ଚୁନାରେ କରେ ଯେ, କିନ୍ତୁ ତଳେ ଆ ଯୋଉମାନେ ଆମ ସିଏ ଯାଆ ଥିଲା ଯେତେବେଳେ, ସେତିକିବେଳେ ସେ ତାର ଚୁଲିରେ କରୁଥିଲା। ଚୁ୍ଲିରେ ପୁରା ବଡଡେ କରା ହୋଉଥିଲା ତ ଅଧିକ ଲୋକ ଥିଲେ, ଆ ସେତେବେଳେ ଦ ଶାଶୁ ଥିଲେ, ତାଙ୍କର ସେ ମୋ ଯାଆଙ୍କର ଛୁଆ ପିଲା ସେ ତିନି ଜଣ ଥିଲେ। ସିଏ ଯାଆ ଦେଢଶୁର ଦି ଜଣ, ଆମେ ଦି ତିନି ଜଣ ଏତେ ଜଣ ହେଲା ବେଳକୁ ସେ ବଡ ପିଠାଟେ ହଉଥିଲା। ବଡ ପିଠା ହଉଥିଲା, ଚୁଲିରେ ହଉଥିଲା। ଚୁଲି କି କୋଉଥିରେ ଲଗା ହଉ ଥିଲା ହଉ ଏଇ ରଜରେ, ଅଷ୍ଟମୀରେ ଲଗା ହବ। ଏଇଆ ଆଉ, ଗୋଟେ ଉଠା ଚୁଲି କରିଥିଲୁ ସେଇଥିରେ ଇଏ କରୁଥିଲୁ ଆଉ। ଏଇଆ ଆଉ ତମର କଣ ବିରି ଚାଉଳରେ କର? ଏ ଗେଟେଇ ପିଠା କଣ କର ଯା
ଏଁ।
ଗେଟେଇ ପିଠା କଣ ଜାଣିଛ ନା?
ନାଇଁ ନାଇଁ ହେଟା କଣ? ମୁଁ ତ ଜାଣିନି ଆଜି ଶୁଣୁଛି।
ଗେଟେଇ ପିଠା, ଆଉ ସେଇ ଯୋଉ ବଉଳ ଗଇଁଠା
ହଁ ଏରା କଣ ବଉଳ ଅମେଇସାରେ କରନ୍ତି, ଯେ ମୁଁ କେବେ କରିନି ହେରା?
ନା ସେଇଟା ମୁଁ ସେଇଟା କଣ ଇ ଗଇଁଠାଟା ଆ ସେ ଗଇଁଠା ଟା ବି ସେମିତି ବିରି ଚାଉଳ ଯେମିତି ତମେ କହିଲ, ସେମିତି କାଠୁଆ କରିକି ବାଟିବ। ହେଲା ବାଟିକି ତାକୁ ପାଣି ରେ କଣ କରିବ ନା, ଏମିତି ହାତରେ କାଠୁଆ ତ ହେଇଥିବ ଗୋଲ କରିକି ପାଣି ଫୁ ଫୁଟୁଥିବ ତାପରେ ଗୋଲ ଗୋଲ୍ କରି, ଯେମିତି ବରା ଆମେ ଗୋଟା ଗୋଟା କରିକି ପକଉଛନ୍ତି ସେମିତି ପକେଇବା, ପକେଇଲେ ତାପରେ ତାକୁ ଛାଣିଦବା। ସେ ସିଝି ଯାଇଥିବ। ସେଇ ଯୋଉ ପାଣିରେ ନା କଣ କରିବା ନା ହଉଛି ହଁ ମାନେ ଯୋଉ ଇଏ ଦବା ଆ ଯୋଉ ପାତି ନଡିଆ ଆଉ
ଯୋଉ ପାଣି ଟାରେ ଛାଣି ଥିବା
ହଁ ସେଇ ପାଣିରେ ଚିନି ଗୁଡ ନଡିଆ ଏମିତି ଦବା ଆଉ, ଦେଇକି ସେଇ ପିଠା ଟାକୁ ପକେଇବା।
ଉଁ।
ହ ସେଇଟାକୁ ଦେଇଦେଇକି କ୍ଷୀର ଦେଇକି, ସେମିତି ସେ ପିଠାକୁୁ ଛାଣିଦବ ତା ଧେରେ। ସେମତି କରିବ, ଭଲ ଲାଗିବ ଆଉ।
ନା କେବେ ମୁଁ କରିନି ହେରା ଜାଣିନି। ନା କେବେ
ଟା ପରେ ସେ ପୋ ତାପରେ ମୁଁ ବି କିଛି ଜାଣିନଥିଲି। ଆସିଲା ପରେ ମୁଁ ଯା ତାଙ୍କର। ଆଉ ସେଇଠୁ ଦେଖିଦେଖି, ଦେଖିଦେଖିି କି କରିଦେବି ଆଉ।
ହୁଁ।
ଆଉ ସବୁ ଜିନିଷ ସବୁ ଜିନିଷ ବି ଆ ଆଗରୁ ଶିଖିଥାଏ ମୁଁ ତ ଏଇ ସୁଜି କାକରା ହେରିକା କିଛି ଶିଖିିନଥିଲି। ଏଇଠେ ସବୁ ଶିଖିଲି ମ ହେରା କଣ ଆମର ତ ବୋଉ ସବୁ କରନ୍ତି ହେରା କିଏ ଆଉ ଆମେ କରୁଚେ କିଏ ଶିଖିବ?
ଆଉ ସେଇ ବା ଆଉ କିଏ କି ମୋର ବା ସେଇ ଖୁଡି ମା ଆସିଲେ ସିଏ ତାଙ୍କର କରନ୍ତି ଏଇଠିକେ ଆସିବେ ମୁଁ କଣ କଲି ଏଇ ଯାହା ଘର ଯାହା ପିଲା ବୋଲି ସିଏ କଲା। ମୋ ଶାଶୁ ତାଙ୍କର ବି କରିପାରନ୍ତିନି କାରଣ ସିଏ ପାରାଲିସିସ୍ ହେଇକି ପଡିଲେ। ବାର ବର୍ଷ।
ହୁଁ।
ମା ପଡିଲେ ତାଙ୍କ ତ ସେବା କରିବୁ ମୋର ଛୋଟ ଛୁଆକୁ ତା ତାଙ୍କ ସେବା କରିବୁ। ସିଏ କିଛି କରିବେନି ତାଙ୍କୁ ଖୋଇଦବୁ ତାଙ୍କ ମୁଣ୍ଡ କୁଣ୍ଡେଇଦବୁ ତାଙ୍କ ଝାଡା ପରିଶ୍ରା ସବୁ କରିବୁ।
ଆଉ କରିବୁ ଆଉ ସେଇଥିରେ କରି ସେଇ ଇଏରେ ଧୀରେ ଧୀରେ ସେ ସେମାନେ ସବୁ ମୋ ଯାଆ ତାର ଶିଖିଥିଲା ସିଏ ମତେ କହିଲା। ମୁଁ ସେଇଠୁ ହଁ ସେ ତ କରିବୁ ଆମର ଓଷା ପର୍ବ ସବୁ ଯେହେତୁ ଘରେ ପାଳନ କରାଯାଏ। ସବୁ କରିବାକୁ ପଡିବ ନା ନାଇଁ।
ହୁଁ।
ଆଁ କଲାବେଳକୁ ଧୀରେ ଧୀରେ ଶିଖିବବୁ ଆଉ। ଆଉ ମାନେ କିଏ ଖାଲି ସେ ବାହାଘର ପୂର୍ବରୁ ଆଉ କିଏ ଶିଖିକି ଯାଏ।
ଆମର ବାହାଘର ବାହାଘର ପୂର୍ବରୁ ତ ସବୁ ଖଟି କିନା ଆମେ ଡିଏ ଡିଆଁ ମାରୁଥିବେ ଆଉ କିଏ ହରା ଶିଖୁଛି ହଁ ମ ହେଇରା କିଏ ଶିଖୁଛି ବୋଉ କହିବେ ପିଲା ଦେଖ
ହଁ।
ଗୁଜିଆରେ ବାହାଘର ପରେ ଯାଇକିନା ନିଜେ ମେଜେଗୁଡା ଯେମତି ଇଏ ଅ ନିଜେ ନ ଇଏ କଲେ ନିଜେ ଧୀରେ ଧୀରେ ଶିଖି- କିଭ ଯାଇ ହବ ସବୁ।
ହଁ। ଆହାଁ। ରଖୁଛି ଏଁ କାମ ଟିକେ ଅଛି।